ହଁ ଆଉ ମୋ କଥା ଆପଣଙ୍କୁ ପୁରା ମୋ କଥା ଟା ନା ଆପଣଙ୍କୁ ପୁରା ଭଲସେ ଶୁଭୁଛି।
ହଁ ହଁ ସୁବୁଚି ମ୍ୟାଡ଼ାମ କିଏ କହୁଥିଲେ କହିଲେ।
ମୁଁ ଭାଇ ଆପଣଙ୍କ ଗାଁ ପାଖରୁ କହୁଥିଲି ମୁଁ ଟିକେ ଯାଇଥାନ୍ତି ସହରକୁ ଆପ ଆପଣଙ୍କଠୁ ସେଇ ବିଷୟରେ କଥା ହେବା ପାଇଁ ଆପଣଙ୍କ ସହିତ କଥା ହଉଛି।
ହଁ ହଁ ହଁ କହୁନାହାନ୍ତି କୁହନ୍ତୁ ଜାଣିଲି ଜାଣିଲି ଆରେ ଆରେ ଆରେ ହଁଁହଁ ହଁ।
ଜାଣିପାରିଲେ ତ ମୋ ନା ମୁ ହଁ ନମ୍ବର ରଖିବିନିନା ସହରକୁ ଗଲେ ଆପଣ ହିଁ ଏକା ସାହା ଭରସା ନା ତ ନମ୍ବର କେମିତି ରଖିବିନି ନା। ନମ୍ବର ଥିଲା ନା ସେଇଥିପାଇଁ ତ କଲ କରିଚି।
ଓ ହ ମୁଁ କହିଲି ମ ଯାହେଉ ମାନେ ଏଇଟା ବହୁତ ପୁରୁଣା ନମ୍ବର ଟେ ମୋର ଦି ହଜାରେ ମୁଁ ସାରୁ ଯେ ନମ୍ବରଟା ମୋର ଅଛି ମୋ ପାଖରେ।
ଆ ଆ ମାନେ ଆପଣଙ୍କ ଫୋନରେ ମୋ ନମ୍ବରଟା ସେଭ୍ ଥିଲା ଆପଣ ଜାଣିପାରିଲେ ମୁଁ କିଏ କହୁଛି?
ନା, ନା ମୁଁ ସେଭ କରିନଥିଲି ଆପଣ ଟୋନରୁ ଜାଣିପାରିଲି ବୋଲି ଏବେ ପୁରା ଭଲସେ ଜାଣିପାରିଲି ହଁ ହଁ। କୁହନ୍ତୁ କୁହନ୍ତୁ କୁହନ୍ତୁ
ଆଜାଣି
ହଁ କହୁନାହାନ୍ତି
ହଁ ମୁଁ କହିଲି କି ମୋର ଏବେ ଟିକେ ଭାବୁଥିଲି ଛୁଆ ମାନଙ୍କର ଛୁଟି ଅଛି ତ ସେଥିପାଇଁ ମୁଁ ଭାବୁଥିଲି କି ଟିକେ ଯାଇଥାନ୍ତି ସେ ସହରରେ ଆପଣ ଯୋଉ ଅଛ ଅଛି ଚିଡିଆଖାନା ତାନାଟା କଣ କହିଲେ?
ହଁ ଚିଡ଼ିଆଖାନା ନନ୍ଦନକାନନ ହଁ ସେଇଟା ହଉଛି ବାରଙ୍ଗ ପାଖରେ ବୋଲେ ଆପଣ ପଟିଆ ପଖ ହଁ ସେଠୁ ଆମର ଆମର ଦଶ କିଲୋମିଟର ବାଟ ତ ଆଉ।
ଓହୋ ମାନେ ପଟିଆ ଠୁ ବି ଆହୁରି ଦଶ କିଲୋମିଟର?
ନାଇଁ ନାଇଁ ଆମେ ଯୋଉଠୁ ରହୁଛୁ ସେ ପଟିଆ ପାଖରେ ସେଠୁ ଚାରି, ପାଞ୍ଚ କିଲୋମିଟର ମାନେ ଟୋଟାଲି ହଁ ସେ ଆସ ଦଶ କିଲୋମିଟର ହେଇଯିବ।
ଓହୋ ଦଶ କିଲୋମିଟର କୁ ଯିବା ଆସିବା ପାଇଁ ଯିବା କେତେ ସମୟ ଲାଗିବ? ଆସିବା କେତେ ସମୟ ଲାଗିବ?
ଏ ପନ୍ଦର କୋଡ଼ିଏ ଯିବା ଆସିବା ଅଧଘଣ୍ଟେ ରେ ହେଇଯିବ ଖାଲି ସେଠି ଯାହା ଟାଇମରେ ଆପଣ ବୁଲିବା ପାଇଁ ଯଉ ଦି, ତିନି ଘଣ୍ଟା ଲାଗିବ। ବୁଲିବେ ତ ସେଠିକି ଚାଳିଶ ଟଙ୍କା ଟିକେଟ୍ ନେଉଛନ୍ତି ଆଉ ସେଠି ଗାଡ଼ି ପାର୍କିଂ ସୁବିଧା ଗାଡି ପଚାସ ଟଙ୍କା ବଢିଆ ରକମର ଗାଡି ଇଏ କରିଦେଇଛନ୍ତି ଆଉ କିଛି ଖରାରେ ଫରାରେ ଗାଡି ରହିବନି। ପୁରା ତିନିତାଲା, ଚାରିତାଲା କରିଦେଇଛନ୍ତି। ତାଉପରେ ନେଇକି ଗାଡ଼ି ଆପଣ ରଖି ପାରିବେ ପଚାଶ ଟଙ୍କାଟେ ଦେବେ ପୁରା କ୍ୟାମେରା ଲାଗିଛି ସିସିଟିଭି କ୍ୟାମେରା ଲାଗିଛି ଆରାମସେ ଆପଣଙ୍କ ଗାଡି କିଛି ଅସୁବିଧା ନାହିଁ କିନ୍ତୁ ଏଠି ପଲିଥିନ୍ ପୁଡିଆ ପାଇଁ କିଛି ଆ ଆଲାଉ ନାହିଁ ଆପଣ ଯଦି ସେଠୀ କିଛି ସ୍ନା ପାଂଆଶ ଆଇଟମ୍ ଖାଇବେ। ମାନେ ସ୍ନାକସ ଆଇଟମ୍ ମତଲବ କାକୁଡ଼ି ଗୋଟେ ଖାଇବେ କୋଡ଼ିଏ ଟଙ୍କା ମାନେ ଟିକି କାକୁଡିଟେ ହେଲେ କୋଡ଼ିଏ ଟଙ୍କା। ଚାଟ୍ ଯଦି ଖାଇବେ ମିନିଅମ୍ ଷାଠିଏ, ସତୁରୀ ଟଙ୍କା, ପଚାଶ ଟଙ୍କା ମାନେ ଟିକେ ନାଗୁରୁ ଦେବେ ସେଟା ଆପଣ ୟାଡୁ ଯଦି ନେଇଯିବେ ଆଉରୁ ଭଲ ତା ଭିତରେ ବି ମିଳୁଛି।
ପାଣି ବୋଟଲ ଆଲାଉ ଅଛି ଛତା ଯଦି ଆପଣ ନେଉଛନ୍ତି ଛତା ବି ନେଇପାରିବେ ସେଠୀ ନହେଲେ ଛତା ଭଡ଼ାରେ ମିଳୁଛି ଖରାରେ ବୁଲିବା ପାଇଁ ଗଛ ଛାଇରେ ଯେତେ ବୁଲି ପାରିବେ ଆରମ ସେ ଯାଇକି ବୁଲିକି ଆସିବେ କିଛି ଅସୁବିଧା ହେବନାହିଁ।
ଓ ଆଚ୍ଛା ଆପଣ ଯୋଉ କହିଲେ ତିନି, ଚାରି ମହଲା କରିଦେଇଛନ୍ତି ଗାଡିର ରଖିବାକୁ ସେଇଟା ଟିକେ ମୁଁ ବୁଝି ପାରିଲନି ମତେ ଟିକେ ଭଲସେ ବୁଝେଇଲେ?
ମାନେ ମାନେ ସେ ଯଉ ନନ୍ଦନକାନନ ଗମେଣ୍ଟର ନା? ତ ସେଇଟା ଯୋଉ ଚିଡିଆଖାନାର ଗମେଣ୍ଟର ବହୁତ ସାରା ଜାଗା ପଡିଥିଲା ମାନେ ମାନେ ଗାଡି ରଖିବା ପାଇଁ ବହୁତ ଏତେ ଲୋକ ପହଞ୍ଚିଲେ ତ ଗାଡି ରଖିବା ପାଇଁ ଜାଗା ନାହିଁ। ପୁରା ରୋଡ କଭର ହେଇଗଲା ଆଉ ସେଥିପାଇଁକି କାର୍, ବାଇକ୍, ଅଟୋ ସବୁ ରଖିବା ପାଇଁକି ଗୋଟେ ମାନେ ଚାରିମହଲ ବିଶି ଗୋଟେ ବିରାଟ ବଡ ଜାଗା ମାନେ ହଜାର ଗାଡି ତା ଦେହରେ ପାର୍କିଂ ହେଇପାରିବ। ଗୋଟେ ବିରାଟ ବଡ ବିଲ୍ଡିଙ୍ଗଟେ କରାହେଇଛି ସେଟା ଚାରିମହଲା ବିଶିଷ୍ଟ ହେଇଛି ସେ ବିଲଡିଙ୍ଗ ଟା ଆପଣ ଆରାମସ ରଖ କରିବେ ମାନେ ତିରିଶ ଟଙ୍କା ନେଉଥିଲେ ଟିକେଟ କେତେ ଚାଳିଶ ପଚାଶ ଟଙ୍କା ହେଇ ଯାଇଥିବ ତ ସେଇଠି ରଖିପାରିବେ ସିସିଟିଭି କ୍ୟାମେରା ଲାଗିଛି ମାନେ ଚାରି, ପାଞ୍ଚଟା ପାଇଁ ଗାଡି ରଖିପାରିବେ ଆଉ ସବୁର ସୁବିଧା ହେଇଛି
ଓହୋ ଏବେ ମୁଁ ବୁଝିଲି ବୁଝିଲି ମାନେ ଯେହେତୁ ଗୋଟିଏ ଚିଡିଆଖାନା ଅଛି, ମାନେ ସହର ନର୍ମାଲି ଏଇ ଆଉ କୋଉଠି ବୋଧେ ନାହିଁ ପୁରା ରାଜ୍ୟ ଭିତରେ ସେ ଗୋ ଏ ଯେହେତୁ ଅଛି ସେଥିପାଇଁ
ହଁ କୁହ?
ହଁ କହୁନାହାନ୍ତି ଓଡିଶା ଭିତରେ ଆଉ କୋଉଠି ଅଛି? ମୁଁ ତ ଜା
ଓଡିଶା ଘର ଗୋଟେ ଓଡିଶା ଦାରା ଗୋଟିଏ ଗୋଟେ ନନ୍ଦନକାନନ ଏଇଠି ଅଛି ଆଉ କୁଆଡେ ନାହିଁ ଆପଣ ଆରାମସେ ଆସିକି ବୁଲିପାରିବି ମୋତେ ଆସେ କହିବ ଗୋେ ଦିନ ଆଗରୁ ମୁଁ ସେ ହିସରେ ପୁରା ପ୍ଲାନିଂ କରିଦେବି ଆପଣଙ୍କୁ ପୁରା ବୁଲିବା ପାଇଁ ସବୁ ସୁବିଧା କରିଦେବି ଆପଣ ଚାହିଁଲେ ବି ସେଠି ଚାଲି ଚାଲଲି ବୁ ପାରନ୍ତି ନହେଲେ ବଟେୀ ଗାଡ଼ି ବସି ବୁଲି ପାରିବେ କିନ୍ତୁ ବଟେୀ ଗାଡ଼ିଟା ଗଲା ପରେ କି ଦେଖିପାରିବେ ସେ କାହିଁକିନା ବହୁତ ବାଘ ଅଛନ୍ତି ସବୁକାର୍ରା ଆଛି ନୂ ଜେବ୍ର ଗୋଟେ ଆସିଛି ଜେବ୍ରାଥିଲା ଦେକଖା ତା ଗୋଟେ ମଜା ଥିଲା ଏ ଗୋ ଥିଲା ଆଉ ଗୋଟେ ଆସିଛି ଗଟେ ଏଇଟା ସେ ହେଇଗଲେଣି ଭାଲୁ ଅଛନ୍ତି, ତାପରେ କୋକିଶିଆଳ ତାପରେ ହାତ ତାପରେ କୋଚିଲା ଖାଇ ଚଢ଼େଇ ସାପ ଐରାଜ ଅଜଗର ଆଉ ଗୋ ବିଶେଷ କଥା ହଉଛି ଗୋଟେ ଡାଇନୋସର ତିଆରି ହେଇଛି ସେ ତା ଭିତରେ ଆପଣ ସେଇଠି ଫଟୋ ଫଟ ନେଇକି ଆସିପାରିବେ ଗୋଟେ ସୁନ୍ଦର ହେଇଛି, ଡାଇନସୋର ମାନେ ବହୁତ ସାରା ଗୋଟେ ଅଛି, ମାଙ୍କଡ଼ ସେ ମାଙ୍କଡ ଟା ହଉଛି କଣ କହିଲେ ଯୋଉ ଗୋଟେ କହନ୍ଦି ଏ ତାଙ୍କଟା ଗୋଟେ ଅଲଗା ପ୍ରକାର ଦେଖିବା ପାଇଁ ସେଇଟା ଓଶାର ନୁହଁ ଏଇଟା ବହୁତ ଜୁଡା ଧରାଇକି ଆସିଛି ମାଟା ବଢିଆ ମା
ସେ ଆସୁ ଗେ ଭଲୁିବ ତିନି ଘଣ୍ ନେ ବୁଲିବ ଖରା ଯେମତି ହଉ ତ କଥାପିିବନିଛି ସାରେ ବୁଟି ପାରିବେ ଆଉ ଛରତା ନେଇ ଆସିବେ ପାଣି ଗୋଟଳ ଯାଇପାରିବ। ହେଲା ଯାଇକି ଆପଣ ଦେଖିବେ ଚଢେଇି କିଛି ବିଛି କନ୍ତି ଛୋଟ ପିଲା ବି ଖେଳିବା ପାଇଁ କ ପୁଣି ସବୁ ଅଛି ତାପରେ ପାର୍କ ଅଛି ଫଟୋ ଉଠାଇ ପାରିବେ ମାନେ ବହୁତ ସାରା ଭଲ ଜାଗା ସେ ତାକୁ
ଓହୋ ମାନେ ଆପଣ କହୁଛନ୍ତି, କି ସେଠୁ ସେଠିକି ଗଲା ମାନେ ହଉଛି ତିନି ଚାରି ଘଣ୍ଟ ରୁ କମ ହବନି ବୁଲିବା ନା କଣ?
ହଁ ମିନିମ ତାାରେ କୋଡିଏ ଏକର କଣ ଜାଗା, ତା ଦେହରେ ଆପଣ ଚାଲି ଚାଲ ବୁିବେ ଆଉ ଚାଲି ଚାଲି ଯାଇ ବୁ କ କି ପଳେଇ ଆସିବେ କି ଆପଣ ଯିବେ ଦେଖିବେ ବାଗ ଅଛି, ବାଘ ସାତ ଆଠଟା ବାଗ ଅଛି, ଧଳାଗ ମା କୁ ଆଉ କଲାପତରେ ଆବାକୁ ପେ ଆଟା କ ସବୁ ଚଡ଼ି ଯାଆନ୍ତି ସେ ବାଘ ମାନେ ଏମିତି ଅଛନ୍ତି, ବହୁତ ଦଶ ବାର ବାଘ ଅଛନ୍ତି ମାନେ ଭାଲୁ ବି ଅଛନ୍ତି ଇଏ ମାନେ ସବୁପ୍ରକାର ବୁଲି ବୁଲିିକ ତ ଦେଖିବେ ନା ଆ ନି ଦି ଗଣତି ଗଟାଟ ମନେ ଯୋଉ ଲିରେ ବୁଲିକି ଯାଏ।
ହଁ।
ଉପରେ ବୁଲ ଏପଟ ସେପଟକ ଯାଇପାରିବେ ନଦୀ ଅଛି ତାପରେ ମଣ୍ଡା ଅଛନ୍ତି ଯେଉ ଜଳ ଅମରେ ପାଣି ଦେଇ ଯେଁ ଆପଣ ସେ ବି ଅଛନ୍ତି ବୁଟିଂ ବି କରିପାରିବେ ଆପଣ ଯଦି ଫ୍ୟାମିଲି ପ୍ଲାନିଂ କରୁଛନ୍ତି ବୋଟିଂ ଅଛନ୍ତି, ସ ଅଛନ୍ତି ଆପଣ ଯାଇ ତା ପାତରେ ବୁଲି ବୁଲି କରୁଛନ୍ତି କିଛି ଅସୁବିଧା ନାହିଁ ସେବୁଡ଼େ ଭଲ ପ୍ର ତାଙ୍କରେ ଭୋଜିବା ବ୍ୟବସ୍ଥା ଅଛି ଯଦି ଚାହିଁବେଠି ଆପଣ ହାଣ୍ଡି କୁଣ୍ଡେଇ ବ୍ୟକ୍ତି ସବୁ ନେଇକି ଟେଣ୍ଟ ହାଉସରୁୁ ଭୋଜି ବି କରିପାରିବେ ସବୁ ପ୍ରକାର ସୁବିଧା ଆଛା।
ଓହୋ ଆପଣ କହିଲେ କି ଯୋଉ ନନ୍ଦନକାନନ ର ମେନ୍ ଟିକେ ଚାଳିଶ ଟଙ୍କା ତାପରେ ଯଦି ଭିତରେ ଆମେ ବୋଟିଂ କରିବାକୁ ଚାହିଁବୁ ସେ ବୋଟିଂ ପାଖରେ ବି ଗୋଟେ ଶହେ ଟଙ୍କିଆ ଟିକେଟ ଅଛି ଏଇଆ ତ!
ହଁ ହଁ ବଶହ ଟଙ୍କା ଟିକେଟ୍ ଅଛି ଆପଣ ଚାହିଁଲେ, ସେଇଠି ଆରି ଗୋଟେ ବିଭିନ୍ନ ପ୍ରକାର ଆକୁଆର ଅଛି, ସେଠି ଆସିଲେ ସେଠି କୋଡିଏ ଟଙ୍କା ଟିକେଟ ଅଛି, ବିଭିନ୍ନ ପ୍ରକାର ମାଛ କି ମାଛ ହଁ ଦେଖିନିନ ସେଇଭଳିଆ ମାଛ ମୋର କୁଆଠୁ ସେ ମାଛଟାସ ଧରିକି ଆଣିଛନ୍ତି ସେଠି ଦେଖିପାରିବେ ସବୁପ୍ରକାର ପୁରରା ବାଘ ପୁରା ପାଖକୁ ଆସିପାରିବେ ଆପଣଦି ଚିଲେଇବେ- ପୁର ଆଗ ପୁରା ପାଖକୁ ଆସିବେ ଆଉ ପାଖକୁ ଦେଖିପାରିବେ ପୁରା ଦେ ଏଇ ପଚାଶ ମିଟର ଦୂରରୁ ଶହେ ମିଟର କୋଡିଏ ମିଟର ଦୂରରୁ ଦେଖିପାରିବ
ଓହୋ ଆଚ୍ଛା ଆଚ୍ଛା ଆଉ ଏଇଟା ଗୋଟେ ଭଲ ଗଭର୍ଣମେଣ୍ଟ କରିଛି କି? ହଉଛି ମାନେ ଯେେତୁ ଆମର ଡାଇନର ଲୋ ପାଇଁ ଗଲାଣି ସେଠି ଗୋଟେ ବ ଡାଇର ମୂତି ଟା ମୁଁ ଦେଖିଥିଲି ବା ସୋସିଆଲ ମିଡିରେ ଯେତୁ କରିଦେଇଛି ସବୁ ଛୁଆ ପିଲା ଯିଏ ବି ଆମେ ବି ବଡ଼ ମଣିଷ ଗଲେ ଜାଣିପାରୁଛୁ କି ଏଇଭଳିଆ ବି ଗୋଟେ ଜନ୍ତୁଟେ ଥିଲା ନା କଣ ଭଲ କରିନାହାନ୍ତି?
ବଢିଆ କରିଛନ୍ତି ପୁର ପା ନ୍ୟାଚୁରାଲ ପୁରା ଜାଣିପାରିବେନିଟ ଡାଇନସର ସତ କିନେ ମୂର୍ତ୍ତିରେ ଯତିଆଛି। ହଁ ଯଦି ଆଉ ଗୋଟେ କଥା କହିବେ ଆପଣ ଯଦି କରିବେ ସବୁଠା ରୋକ ମାନେ ଆପଣଙ୍କୁ ଗୋଟେ ଖୁସି ଲାଗ ଲିବ ଆପଣ କିଏ ପୁଅଝିଅ ଯିବେ ତ ସାଙ୍ଗରେ
ହଁ।
ପୁଅ ଝିଅ ଭାଇନା ଯଦି ଯିବେ ଆପଣ ଗୋଟେ କାମ କରିବେ ବାହାରୁ ବିକ୍ରି ହେଉଛି ବାଦ୍ ଦାମ ଆପଣ ସେ ପଲିଥିନ ନେଲେ ଛାଡ଼ିବେନି ଆପଣ ପକେଟ୍ରରେ ପୁରରିକି ନେଇଯିବେ ଆପଣ ଏଇଠି ମାଙ୍କଡ଼ ଅଛନ୍ତି ଆପଣ ହାତରେ ଆସିକି ନେବେ ଫଟୋ ଉଠେଇ ପାରିବେ ମାନେ ମାଙ୍କଡକୁ ହାତରେ ଧରି ପାରିବେ କି କିଛି କ୍ଷତି କରିବେନି ମାନେ ପକେତରେ ସେ ଆକି ଖାଇବେ ତାଙ୍କର ମାନେ ଗୁଣ୍ଡ ଗୁଣ୍ଡ ଛୁଆ ମାଙ୍କଡ଼ ବଡ଼ ମାଙ୍କଡ଼ ମା ମାଙ୍କଡ ତାଙ୍କ ବାପା ମାଙ୍କଡ ସମସ୍ତେ ଆସିକି ଆପଣଙ୍କ ହାତରେ ନେବେ ମାନେ ଚି ଚିକି ସବ ହେବେ ଆପଣ ଫଟୋ ଉଠେଇବେ ବଢିଆ ଲାଗିବ ସେଟା।
ନା ନା ସେମାନେ ଯଦି ମତେ କାମୁଡି ଦେବେ କି ଆଞ୍ଚୁଡି ଫାଞ୍ଚୁଡି ଦେବେ ଆପଣ କେବେ ଦେଇଛନ୍ତି ଏମିତି?
ହଁ ମୁଁ ଦେଇଛି ଦେଇଛି କିନ୍ତୁ ତାଙ୍କର କର୍ମଚାରୀ ମାନେ କି ନ ଦେଖିବା ଦରକାର ସେ ପକେଇଦେବେ ନହେଲେ ସେଠି ପକେଇ ଦେବେ ସେ ଖାଇବେ ଆସିକି ଆଉ। ବଢ଼ିଆ ମାଙ୍କଡ଼ ମାନେ ସବୁ ମାନେ ଖାଇବାକୁ ପାଉନାହାନ୍ତି ତ ସେଠି ମାଙ୍କଡ଼ ବାଦାମ ଫାଦାମ୍ ଖାଇବେ ନଡ଼ିଆ ଖାଇବେ ହେଲା ସେଇଟା ଦେଇଦେଲେ ବି ସେମାନେ ଖାଇପାରିବେ।
ମୁଁ କଦଳୀ ନେଇଯାଇଥିବି ବଡ ବଡ ଦେଇଦେବି ମାଙ୍କଡ ମାନେ ତ କଦଳୀକୁ ବହୁତ ପ୍ରିୟ ନା କଣ?
ବଢିଆ ହବ ସବୁଠାରୁ ବଢିଆ ହବ ବ୍ୟାଗରେ ନେଇଯିବେ କଦଳୀ ତ ଆଲାଉ ଅଛି ତା ଭିତରେ କିନ୍ତୁ ତାଙ୍କ କର୍ମଚାରୀ କହନ୍ତି ଯେ ଆପଣ ମାନେ ଆମ ଖାଇବାକୁ ତ ଦେଉଛୁ ସେ ତମେ ବାହର ଜିନିଷ କିଛି ଦେବନି କାଳେ ଇନଫେକ୍ସନ୍ ହେଇଯିବ କଣ ହେବ ସେଥିପାଇଁ ମାଙ୍କଡ଼ ବାଦାମ କଦଳ ସେଭଳିା ଦେଇପାରିବ କିଛି ଅସୁବିଧା ହେବନି କିନ୍ତୁ ଲୁଚେକ ଟିକେ ଦେବେ ପକେଇ ଦବ ସ ଆରାମସେ ଖାଇ ସେଇଟା ଗୋଟେ ଭଲ ପୁଣ୍ୟ କଥା ନା।
ହଁ ପୁଣ୍ୟ କଥା ବି ଆଉ ମଜା ବି ଲାଗିବ ମୁଁ ଫଟୋ ବି ଦୂରରେ ଛାଇକି ଆମର ଆମ ଭିତରୁ ଜଣେ କିଏ ଫଟୋ ବି ଉଠେଇଦବ ବଢ଼ିଆ ବି ଲାଗିବ ଏଇଟା ଗୋଟେ ଭଲ ଆଇଡିଆ ଟା ଆପଣ ଦେଲେ ଧ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ତାହେଲେ କେବେ ଗଲେ ଠିକ ହବ ସକ୍ ସକାଳ କେତେଟାରୁ ବାହାରିଲେ ହବ?
ନା ଶ ସାଢ଼େ ଆଠଟା ନଅଟା ସାଢ଼େ ଆଠଟା ନଅଟା ଭିତରେ ପଳେଇଯାଆନ୍ତୁ। ସେଇଠି ତ ଖୋଲିଯାଉ ଶୀଘ୍ର ଆଠଟା ବେଳୁ ଖୋଲି ଯାଉଛି। ଆପଣ ଆରାମସେ ଖାଇ ପିକି ବାହାରିକି ଯାଇପାରିକି ବୁଲାବୁଲି କରିବେ ଆଉ ଯଦି ଯାଉଛନ୍ତି ପୁରା ଭଲ କି ବୁଲି ବୁଲାବୁଲି କରିବେ ଛତା ନେଇଯିବେ ପାଣି ବୋଟଲ ନେଇଯିବେ ଆରାମସେ ବୁଲିବେ ବ କିଛି ବି ଅସୁିଧା ନାହିଁ ତା ଚାଲିଲେ ବି ବା ବାନ୍ଧିବନି କଷ୍ଟ ଲାଗିବନି ଛାଇରେ ଚାଲି ହେବ ଆଉ ଚେୟାର ଅଛି ବସି ପାରିବେ କିଛି ଅସୁବିଧା ନାହିଁ।
ସେଇୟା କରିବି ତାହେଲେ ହଉଛି ମୁଁ ତାହେଲେ କଥା ହୁଏ। ଭାଇନାଙ୍କ ସହ କଥା ଥା ହେଇକି ତାହେଲେ ଆମେ ଏଇ ଏଇ ସପ୍ତାହେ ନହେଲେ ଆର ସପ୍ତାହରେ ଯାଇକି ପହଞ୍ଚିବୁ ଆପଣଙ୍କୁ ଟିକେ ଫୋନ କରିଦବୁ ଆପଣ ଟିକେ ହେଲ୍ପ କରିଦେବେ ବୁଝିଲେ ତ।
ହଁ କିନ୍ତୁ ସେଠି ଗଲେ ସେ ପାଖାପାଖି କିଛି ବି ଖାଇବେନି କାହିଁକି ଏଠି ବହୁତ ରେଟ ଭାରି ଜୋର ରେଟ ସେଠି।
ହଁ ହଉ ଠିକ୍ ଅଛି। ହଉ ଠିକ ଅଛି ତାହେଲେ ମୁଁ ରଖୁଛି।
ହଁ ହଁ ହ।